ଓ ସେ କେମିତି ଅଛନ୍ତି?
ଆଜ୍ଞା କିଛି ଭଲ ନାହିଁ।
କାଇଁ କଁ ହେଇଚିକି? ଆ ଆଜ୍ଞା ବିଲ ଆଡେ଼ ଟିକେ ବୁଲିବାକୁ ଆଇଥିଲି ଆଉ। ହାଲୋ। ଏ ବିଲ ଆଡେ଼ ଟିକେ ବିଲ ଆଡେ଼ ଟିକେ ବୁଲିବାକୁ ହେଇଚି ଆଉ।
ଆଜ୍ଞା ଆଜ୍ଞା ବିଲ ଆଡ଼େ ଯାଇଛନ୍ତି ବୁଲିବାକୁ ନାଇଁ କି?
ଆଜ୍ଞା ସେ ଯୋଉ ଆପଣ ଯୋଉ କହୁଥିଲେ ଯୋଉ ବାହାଘର କଥା କଁ କହୁଥିଲେ ସେଯୋଉ କଣ ହେଲା? ବାହାଘର କଥା କଣ ହେଲା?
ବାହାଘରଟି କରିବାରେ ଆମର କିଛି ଆପତ୍ତି ନାହିଁ। କାହିଁକିନା ଶୁଣନ୍ତୁ କଣ ହେଇଚି ପୁଅଟି ଚାକିରୀ କରୁଚି ବିଦେଶୀରେ ବୁଝିଲେ ନା।
ଆଜ୍ଞା।
ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଚି।
ହୁଁ।
କୋଉ ବର୍ଷକୁୁ ଦି ବର୍ଷକୁ ଥରେ ତାଙ୍କ ନିଜ ଗ୍ରାମକୁ ଆସୁଚି ବୁଝିଲେ ନା। ଗାଁକୁ ଆସୁଚି ଆଉ ଘର ଫରବି ବହୁତ୍ ଭଲ ଅଛି। ବୁଝିଲେନା ବା ବାପା ମାବି ସବୁ ଠିକ୍ ଅଛନ୍ତି ଭଲ ଅଛନ୍ତି ଗୋଟେ ଆଉ ଗୋଟେ ଭଉଣୀ ଅଛି। ଆଉ ଗୋଟେ ଭାଇଟେ ଅଛି ସେ ହାଇ ସ୍କୁଲରେ ମାଷ୍ଟର ଅଛି ବୁଝିଲନା।
ହୁଁ ଆଜ୍ଞା।
ଆଉ ତାଙ୍କ ସ୍ତ୍ରୀ ଯିଏ ତାଙ୍କ ଭାଇର ସେତାଙ୍କ ସ୍ତ୍ରୀ ଜିଏ ସିଏବି ହାଇସ୍କୁଲରେ ମାଷ୍ଟର ଅଛନ୍ତି। ଆଉ ତାଙ୍କ ବାପା ଯିଏ ଜଣେ ଶିକ୍ଷକ ଥିଲେ ବୁଝିଲେନା ହାଇ ସ୍କୁଲରେ
ଆଜ୍ଞା।
ଆଉ ତାଙ୍କ ମାମା ମାମା ଯିଏ ବୋଉ ଯିଏ ହେଲା ଘର ଘର କାମ କରନ୍ତି ଯାହାକୁ କୁହନ୍ତି ହାଉସ୍ୱାଇଫ୍ ଯଉ ଟାଇପ ର କୁହନାହାନ୍ତି।
ହଁ ହଁ ହଁ ହଁ ହଁ।
ଉ ସେଇଭଳିଆ କାମ କରନ୍ତୁ ବୁଝିଲେ ନା ଆଉ ତାଙ୍କ ସାନ ଭଉଣୀ ଯିଏ ସିଏ ଏଇନା ପଢୁଛନ୍ତି ବି ଡି କରୁଛନ୍ତି ବୁଝିଲେ ନା। ଆଉ ସେ ପିଲାଟି ଯିଏ ଅତ୍ୟନ୍ତ ସୁନ୍ଦର ଦେଖିବାକୁ ବୁଝିଲେ ନା ଭଲ ପିଲା। ତେଣୁ ମୁଁ ତା ସହିତ ମିଶାମିଶି ବି କରିଛି ବହୁତ ସମୟ ବୁଝିଲେ। ଆଉ ସେ ପିଲାଟି ଭଲ। କାମ କରୁଛି ସଫ୍ଟୱୋର ଇଞ୍ଜିନିୟର ଅଛି। ବାହାରେ ବୁଝିଲେ ନା ବିଦେଶରେ। ଆପଣ ଯୋଉ କହୁନାହାନ୍ତି ଭୁଟାନ ଭୁଟାନ ବୋଲି ଗୋଟେ
ହଁ ହଁ ଭୁଟାନ ଭୁଟାନ ଭୁଟାନ ଶୁଣିଚି ତ ଗୋଟେ ଭଲ ପଇସା ବି ମିଳେ।
ହଁ ଶୁଣନ୍ତୁ ସେଇଠି ସେ ସଫ୍ଟାର ଇଞ୍ଜିନିୟର ଅଛି।
ଆଜ୍ଞା ଆଜ୍ଞା।
ଭଲ ପଇସା ବି କମଉଛି ବାପା ମା ସବୁ ମାଷ୍ଟର ମାଷ୍ଟରାଣୀ ଥିଲେ।
ଆଜ୍ଞା।
ଆଉ ପଇସାର ଅଭାବ ନାହିଁ ଘର ଦୁଆର ର ଅଭାବ ନାହିଁ ଗାଡି ଘୋଡାରେ ବି ଅଭାବ ନାହିଁ।
ଆଜ୍ଞା ଆ ଆଜ୍ଞା ଆଜ୍ଞା।
କିନ୍ତୁ ସିଏ ହେଲା ଆମ ଯୋଉ ଝିଅ ଟିକି ଆମେ ଦବା ବୁଝିଲେ ନା। ତାକୁ କୋଉଠି ରଖିବ ସେଇଟା ହେଲା ଆମର କଥା ବୁଝିଲେ ନା।
ନାଇଁ ଶୁଣନ୍ତୁ ଆଜ୍ଞା ମୋ କହିବା କଥା ଯଦି ପୁଅ ରହୁଛି ବିଦେଶରେ ହେଲାକି ଝିଅ ତ ଆଉ ଘରେ ରହିବନି ନା ଝିଅ ବି ଯାଇକି ପୁଅ ପାଖରେ ହେଇକି ରହିବ। ହୁଁ ତାଙ୍କର ତାଙ୍କ ଉଦ୍ଦେଶ୍ୟ କଣ? କଣ କହିବାକୁ ଚାହୁଁଛନ୍ତି?
ସିଏ କହୁଛନ୍ତି ଆମ ଝିଅଟି ବିଦେଶୀ ଯିବ କାହିଁକି ନା ଶୁଣନ୍ତୁ ବିଦେଶୀ ଗଲେ କଣ ଖରାପେ ହ
ହଁ ହଁ।
ଆମ ଝିଅଟିକୁୁ ଆମେ ଦେଖି ପାରିବାନି ସେ କଣ କଲା କଲା କାହିଁକି ନା ଝିଅଟି ଭାରି ସ୍ନେହୀ ବୁଝିଲେ ନା।
ଆଜ୍ଞା।
ସିଏ ହେଲା ଜମା ଯିବାକୁ ଚାହୁଁନି କହୁଛି ଯଦି ଗାଁ ଗ୍ରାମରେ ରହିବି ଯଦି ରହିବି ନହେଲେ ନାହିଁ ବୁଝିଲେ ନା।
ଶୁଣନ୍ତୁ ଆପଣ ଝିଅ ଦେଇଦେଲେ ମାନେ ଶୁଣନ୍ତୁ ଗୋଟେ କଥାରେ ଅଛି ଦେଲୁ ନାରି ହେଲୁ ପାରି। ହେଲା କି ଆପଣ ଝିଅ ଦେଇଦେଲେ ମାନେ ଝିଅ ପ୍ରତି ଆପଣଙ୍କର କିଛି ବି ଅଧିକାର ନାହିଁ।
ହୁଁ।
ଝିଅ ହେଇଗଲା ଶାଶୁଘର ଶାଶୁ ଘରେ ହିଁ ମରିବା ଯାକେ ହିଁ। ସେ ଶାଶୁ ଘରେ ହିଁ ରହିବ। ହେଲାକିି ଜନ୍ମ ସିନା ବାପ ଘରେ ହୁଏ କିନ୍ତୁ କୋକେଇଟା ଉଠେ ଶାଶୁ ଘରେ। ଏଇଟା ହଉଛି ଆମ ବିଧିର ବିଧାନ। ଏଇଟା ହଉଛି ନିୟମ ହେଲା କି ଏ ନିୟମ ମାନିକି ଆମକୁ ଚଳିବାକୁ
ଚଳିବାକୁ ପଡିବ।
ଆଜ୍ଞା ତାପରେ ଆପଣ କଣ କହିବାକୁ ଚାହୁଁଛନ୍ତି ଆପଣ କହୁନାହାନ୍ତି ଆପଣ କରିବେ ଆଜ୍ଞା।
ଶୁଣନ୍ତୁ ମୁଁ କଣ କହୁ ସେ ଝିଅଟି ଭାରି ସ୍ନେହି ସିଏ କହୁଛି। କାହିଁକି ନା ଆମ ଘର ଠାରୁ ବୁଝିଲେ ନା ସେଇ। ତାଙ୍କ ଗ୍ରାମଟି ଗୋଟିଏ କିଲୋମିଟର ହବ ବୁଝିଲେ ନା।
ଆଜ୍ଞା ଅଳ୍ପ ବାଟ ମାନେ କଣ ଇଏ ଲଭ ଫପ ମ୍ୟାଟର ନା ଲଭ୍ ଫପ କେ
ସକାଳୁ ଉଁ ସକାଳୁ ଯୋଉ ଚାଲିବା ପାଇଁ ଯାଆନ୍ତି ଏକ୍ସରସାଇଜ ଚାଲିବାକୁ ଗଲେ ଯୋଉ ଦେହ ସୁସ୍ଥ ରୁହେ ଆମେ ଏମିତି ଚାଲି ଚାଲିକି ନା ପଳଉ ବୁଝିଲେ ନା। ଆମେ ତ ପାଞ୍ଚ କିଲୋମିଟର ଆଏ। ଆ-ଆପଣ ତ ଜାଣିଥିବେ ଆମ ଘରେ ଆସି ରହିଛନ୍ତି ଆମେ ଆଠ କିଲୋମିଟର, ଦଶ କି
ଅ ହଁ ହଁ ହଁ ହଁ ହଁ ଚାନ୍ଦି ଶୁଣନ୍ତୁ ତ ସକାଳୁ ଚାଲି ବହୁତ ଭଲ ଆପଣ ଜାଣିଛନ୍ତି ନା ନାଇ। ଚାଲିବା ଟା ହିଁ ଆମକୁ ନିହାତି ଦରକାର ଆ ଆଜ୍ଞା।
ଶୁଣନ୍ତୁ ଚାଲିବାଟା ପାଇଁ ଦେହ ସୁସ୍ଥ ରହିବ ଆମ ଯୋଉ ରୋ ଗ ବୈରୋଗ ଆମକୁ କିଛି ଆ-ଆଟାକ୍ କରିବ ନାହିଁ ବୁଝିଲେ ନା। ମୁଁ ତ ସେୟା କହୁଛି ଶୁଣନ୍ତୁ ତାଙ୍କ ଘର ଏତେ ବାଟ ଯେ ସିଏ ଝିଅ ଟି ଆମର କ କଣ କହୁଛି ସେ ଝିଅଟି କହୁଛି କି। ସିଏ ହେଲା ଯଦି ରହିବ ଗ୍ରାମରେ ରହିବ। ମାନେ ସେଇ ଗ୍ରାମରେ ରହିବ ଗୋଟେ କିଲୋମିଟର ଭିତରେ କାହିଁକି ନା। ପାଖରେ ରହିଲେ ଟିକେ କଥାବାର୍ତ୍ତା ହେଇପାରୁଥିବ ବେଳେ ବେଳେ ଆସିପାରୁଥିବ। ବୁଝିଲେ ନା?
ଆଜ୍ଞା ଆଜ୍ଞା। ଶୁଣ ସେ ଝିଅ ଯାହା କହୁଛି ଆମେ ବୁଝିପାରୁଛୁ ହେଲା କି ଝିଅ କହିବା କଥା। କି ନାଇଁ ମୁଁ ଗ୍ରାମରେ ରହିବି କିନ୍ତୁ ଯେତେବେଳେ ସେ ବାହା ହେଇଛନ୍ତି ତାଙ୍କର ଗୋଟେ ମାନେ ସ୍ୱାମୀ ଅଛି। ସ୍ୱାମୀ ପଦାରେ ରହିବେ ଝିଅ ଗାଁ ରହିବ ଏଇଟା କଣ ଗୋଟେ ମାନେ ଶୋଭା ପାଇବନି ନା ଏଇଟା ଗୋଟେ କ ଥାର ନିୟମ ନୁହଁ ମୋ କହିବା କଥା ଶୁଣନ୍ତୁ ଆପଣ ହଁ କୁହନ୍ତୁ।
ପୁଅଟିର ବି ପୁଅଟି କହୁଛି ମୁଁ ଆଉ ବାହାରେ ରହିବି ନାହିଁ। କାହିଁକିନା ସିଏ ବାହାରେ ରହିଆକୁ ଆଉ ଚାହୁଁନି। ସିଏ କହୁଛି ଶୁଣନ୍ତୁ ସିଏ କହୁଛି କଟଙ୍କ କଟକ କିିବା ଭୁବନେଶ୍ଵରରେ ଆସିକି ଚା କିରୀ କରିବି ବୁଝିଲେ ନା? ଯାହାଫଳରେ ଡେଲି ଗ୍ରାମକୁ ଯିବା ଆସିବା ହେଇପାରିବ। କାହିଁକିନା ସକାଳ ଛଅଟାରେ ଯିବେ। ରାତି ଉଁ ପାଞ୍ଚଟାରେ ବା ଛଅଟାରେ ଘରକୁ ପଳେଇ ଆସିବେ। ବୁଝିଲେ? ସିଏ କହୁଛନ୍ତି। ଆଉ ଏଇଆ ଟିକେ ପଇସା ଦର କମିଯିବ ଯେତିକି ଧର ଲକ୍ଷେ ଦି ଲକ୍ଷ ପାଉ ଇ ବୁଝିଲେ ନା? ଆ ଧର ଦି ଲକ୍ଷ ପାଉଛନ୍ତି ଲକ୍ଷେ ଅଶି ହଜାର ପାଇବେ କୋଡିଏ, ତିରିଶ ହଜାର କମିଯିବ। ଏୟା ହେ
ଶୁଣନ୍ତୁ ତା ହେଲେ ଆମ ଓଡ଼ିଶା ଯାଇଁ କି ଇଣ୍ଡିଆ ଯାଇ ପଦାରେ ଟିକେ ଦ ସେଇଟା ତ ଆପଣ ଜାଣିଥିବେ। ଆପଣ ଯଦି ଆପଣ ଓଡ଼ି ଓଡ଼ିଶାରେ ଦଶ ହଜାର ରୋଜଗାର କରୁଛନ୍ତି ସେଇଟା ପଦାକୁ ଗଲେ ଆପଣ ସେଟା। କୋଡ଼ିଏ ହଜାର କି ତିରିଶହଜାର ଟଙ୍କା ରୋଜଗାର କରିପାରିବେ।
ହଁ।
ବୁଝିପାରୁଛନ୍ତି ନା ନାଇଁ?
ହୁଁ ହୁଁ।
ହୁଁ ତାପରେ ଆମର ବି ଏଠି ଟିକେ କମ ପଇସା ବି ପ୍ରାଇଜ ରହୁଛି ହେଲା କି କିନ୍ତୁ। ବାହାରୁ ଯୋଉମାନେ ଆସୁଛନ୍ତି ସେମାନଙ୍କୁ ଅଧିକା ପଇସା ମିଳୁଛି ସେମାନଙ୍କୁ ଠିକ୍ ତାଙ୍କର ପ୍ରାପ୍ୟ ମିଳୁଚି। କିନ୍ତୁ ଆମୁକୁ ତି ଅନ୍ୟାୟ ହଉଚି ଆମକୁ ଆମ ପ୍ରାପ୍ୟ ଠିକ୍ ମିଳିପାରୁନାହିଁ। ହେଲା କିି ଆଉ କଣ କରିବା କଣ କରିପାରିଆ ଆମେ ତ ଆଉ କିଛି କରିପାରିବାନି ନା ଯାହା
ଆଉ ଗୋଟେ ଆଉ ଗୋଟେ ପସ୍ତା ଶୁଣନ୍ତୁ ଆଉ ଗୋଟେ ପ୍ରସ୍ତାବ ବି ଭଲ ଟେ ଅଛି
ଆଜ୍ଞା।
ବି ସେ ପିଲାଟି କଣ କରୁଚି ସେ ପିଲାଟି ଗୋଟେ କମ୍ପ୍ୟୁଟର କ୍ଲୋସ ଇଏ ଖୋଲିଛି। ବୁଝିଲେ ନା ପ୍ରାୟେ ପାଞ୍ଚହଜାରେ କିମ୍ବା ଛଅହଜାରେ ଲୋକ ତା କତିରୁ କମ୍ପ୍ୟୁଟର ଶିକ୍ଷା ନଉଚନ୍ତି।
ଆଜ୍ଞା ମାନେ ବହୁତ୍ ବଡ ବହୁତ୍ ବଡ କୋଚିଂଟା ବୋଧେ ଉ ବହୁତ୍ ବଡ ଇଏଟା ଆଉ ସେଥିପାଇଁ ଆଉ।
ଶୁଣ ବଡ କୋଚିଂ ଟା କରିଛି ପ୍ରାୟ ପାଞ୍ଚହଜାରେ କି ଦଶହଜାରେ ଲୋ କ ତାଠୁ ଶିକ୍ଷା ପ୍ରାପ୍ତ ନଉଚନ୍ତି କମ୍ପ୍ୟୁଟର ଶିକ୍ଷା ପ୍ରାପ୍ତ ବୁଝିଲେ ନା? ଆଉ ସେ ପିଲାଟି ବି ଭଲ ସେମିତି ସୁନ୍ଦର ଦେଖିଆକୁ।
ଆଜ୍ଞା।
ଆଉ ତାଙ୍କ ବାପା ଯିଏ ସିଏ ଥିଲେ କଣ କହିଲେ ଆର୍‌ମି ରେ।
ଆଜ୍ଞା ଆର୍ ମି ରିଟାୟାର୍ଡ ହେଇଗଲେଣି ମାନେ ଇଏ ହେଲେଣି ଅବସର ନେଇ ଗଲେଣି।
ଅବସରପ୍ରାପ୍ତ ଏଇନେ ଘରେ ବଇଚନ୍ତି। ତାଙ୍କ ମାଆ ଯିଏ ହାଇସ୍କୁଲ୍ ରେ ଟିଚର୍ ଥିଲେ।
ଉଁ ହୁଁ ଆଉ ତାଙ୍କର ବିଲ ଫିଲ କଣ କେତେ ବାଡି ବିଲ ସମ୍ପତ୍ତି?
ଦୁ ବିଲ ପାହାଡିଆ ଅଞ୍ଚଳ ତାଙ୍କ ଘର ବୁଝିଲେ ନା ପାହାଡ
ଆଜ୍ଞା।
ତାଙ୍କ ବିଲ ପ୍ରବଳ ମାତ୍ରାରେ ବିଲ ସୁନ୍ଦର ଘର ଆଉ ଛାତ ଉପୁରୁକୁ ପଳେଇବ ମ ନ ଲୋହିତ ପୁରା ପାହାଡଟି ଅତ୍ୟନ୍ତ ସୁନ୍ଦର। ସେ ଯୋଉ ବର୍ଷା ବଳେ ପାହାଡଟିକୁ ଅନେକ ଅତ୍ୟନ୍ତ ସୁନ୍ଦର ଦେ ଖାଯାଏ କାହିଁକି ନା ବାଦଲଟି ଢାଙ୍କିକି ରଖିଥାଏ ଆଉ ଚାରିଆଡେ ସବୁଜମୟ ପତ୍ର ପନିପରିବା ଲାଗିଥାଏ ବିଲେରେ ସେ ଅତ୍ୟନ୍ତ ମନୋହର ବୁଝିଲେ ନା?
ଆଜ୍ଞା।
ଆ ସେଥିପାଇଁ ସେ ଜେଗା ଟା ବହୁତ୍ ଭଲ ଲାଗୁଚି ଆପଣ କେବେ ଆସୁନାହାନ୍ତି ଆ ପଣ ଜିବେ ଟିକେ ବୁଲି ଆସିବେ ମୋ ସହିତ।
କେ ଯେ ଯିଦା କହୁଚନ୍ତି ଆପଣ ସିନା ଗୋଟିଏ ଜେଗାରେ ଆମର ସ୍ଥିର କଲେ ଆମେ କଣ କରିବା ଆପଣ ଗୋଟେ ଜେଗାରେ ମନ ସ୍ଥିର କରନ୍ତୁ ଆପଣ କହୁଚନ୍ତି ସେଠି କରିବା କି ଏଠି କରିବେ ତ ଆପଣଙ୍କର ମନ ସ୍ଥିର ନାହିଁ ନା ଆପଣ କି ଏଡିସିସନ୍ ମାନେ କୁହ ମାନେ ପୁରା ଫାଇନାଲ୍ ନିଷ୍ପତି ନିଅନ୍ତୁ ହେଲା କି ଆପଣ ଯୋଉ ଫାଇନାଲ୍ ନିଷ୍ପତ୍ତି ନେବେ ସେଇଥିରେ ଆମେ ଏକମତ ହେଲାକି ଝିଅକୁ ବି ଆମେ ପଚାରିଆକୁ ପଢିବ ଝିଅ ଯୋଉଠି ରାଜି ଆମେ ସେଇଠି ଆମେ କରିବାକୁ ପଡିବ ବୁଝିପାରୁଚନ୍ତି ନା ନାଇଁ?
ହୁଁ ହୁଁ ହୁଁ।
ଝିଅ ଫେରେ ରାଜି ହବା ଦକାର ନା ଝିଅ ଏଠି କଣ କହୁଛି ଏଠି କହିଆ କଥା
ଝିଅ ଶୁଣ ଝିଅ କହୁଚନ୍ତି ମୁଁ ଯଦି ରହିବି ପାଖ ଆଖରେ ରହିବୁ। ବୁଝିଲେ ନା ସେ ଦୂରକୁ ଯିବା ପାଇଁ ଚାହୁଁନି।
ଆଉ ତାଲେ ଝିଅ ଯଦି ଝିଅ ଯଦି ଚାହୁଁଚି ପା ଖେରେ ରହିବାକୁ ତାହେଲେ ଆପଣ ଗୋଟେ କାମ କରନ୍ତୁ ତାହଲେ ଏଇଠି କରିଦିଅନ୍ତୁ ଆଉ ଆପଣ ବି ଯଦି କହୁଥିଲେ ସେ ଯୋଉ ଇଞ୍ଜିନିୟର ଯିଏ ଅଛନ୍ତି ସିଏ ବି ପଳେଇଆସିବେ ବେଲି କହୁଥିଲେ ନହେଲେ ସେଇଟା ବି ଟିକେ ଦେଖନ୍ତୁ କେଉଟା ଆପଣଙ୍କୁ ଟିକେ ସୁ୍ଇଟେବୁଲ୍ ମାନେ
ଦେଢ ମାସେ ଭିତରେ ମୁଁ ପଳେଇ ଆସିବି ମୁଁ ମାସ ଦେଢ ମାସେ ଅପେକ୍ଷା କରୁଛି
ଆଜ୍ଞା ନାଇଁ ବାହାଘର ତ ଆମର ଏବେ ଝିଅର ତ ବାହାଘର ଏବେ ହେଇନି ନା ବାହାଘର ଆମର ବହୁତ ଲେଟ୍ ଅଛି। ହେଲା କି ବାହାଘର ତଥାପି ଆମର ଛଅ ସାତ ମାସ ପରେ ଯାଇ ବାହାଘର ହବ। ହୁଁ ଛଅ ସାତ ମାସେ ଆମେ ୱେଟ୍ କରିବାଆ। ଦେଖିବା କଣ ଆମର ଶୁଣନ୍ତୁ ଏଇଟା ହଉଛି ଗୋଟେ ସାତ ଜନ୍ମର କଥା ଆଜି ନୁହେଁ ଯେ କାଲି ଆମେ ଝିଅକୁ ଦେଇଦେଇଛେ କଣ ଅସୁବିଧା ହେଲା ଆମେ ଝିଅକୁ ନେଇ ଆସିବା ଆ ଝିଅଟି ତାର ରହିବ ଝିଅଟି ମନ ନେଇକି ଝିଅ ଚଳିବ ହେଲା କିି ଝିଅ ରହିବାକୁ ହେଲେ ବର୍ଷ ସେ ଆମ ଏଟା କଣ ହେଇଛି ପା ପାଞ୍ଚ ମାସ ହେଇଛି ନା ଛଅ ମାସ ହେଇଛି ଝିଅ ଗଲା ହଁ ଝିଅ ପଳେଇଆସିବ ଏଇଟା ମାନେ ଯୁ ନାହିଁ
ହୁଁ ହୁଁ।
ହୁଁ ମାନେ ଚଳିବାକୁ ପଡିବ। ପୁଅ ସହିତ ଝିଅ ଗୁରା ଇଏ କରି ଚଳିବାକୁ ପଡ଼ିବ। ଝିଅ ଯଦି ରାଜି ନଥିବେ ଆମେ କଣ ବାହାଘର କଲେ କଣ ଝିଅ ଖୁସିରେ ରହିବା କି?
ନା ନା ନା।
ହୁଁ।
ବୁଝିପାରୁଛ?
ଆଜ୍ଞା ଶୁଣନ୍ତୁ ଆପେ ବାପା ମା ବାପା ମା ଶୁଣ ବାପା ମା ହେଇକି ଝିଅ ଖୁସିରେ ଆମେ ଖୁସି ହେଲା କି? ଝିଅ ଯେତେବେଳେ ରାଜି ଆମେ କହିବା ଝିଅ ଆମର ଖୁସିରେ ରହୁ ହେଲା କିି ଆମେ କଣ ଚାହିପାକି ଆମ ଝିଅଟି ଆମର ଦୁଃରେ ରହୁ ବୋଲି? ଚାହିଁବେ କି ଝିଅ ଆମର ଖୁସିରେ ରହୁ ବୋଲି ବୁଝିପାରୁଛନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା।
ଆଜ୍ଞା ତାପରେ ଝିଅ ଦେଖନ୍ତୁ ଆପଣ ଯୋଉ କହୁଛନ୍ତି ଅପେକ୍ଷା ଟିକେ କରନ୍ତୁ। ଆପଣ ଏଇ ଯୋଉ ପାହାଡ କଥା କହୁଛନ୍ତି ଟିକେ ଆଜ୍ଞା।
ଆପଣ କେବେ ମୋ ସହିତ ଆସନ୍ତୁ ଆମ ଗ୍ରାମକୁ ଆମେ ସାଙ୍ଗ ହେଇକି ଦିଟା ଜାଗା ଯିବା ତାଙ୍କ ଘରେ ବୁଲିିବାଲିକିନି ଆସିବା ବୁଝିଲେ ନା?
ଠିକ୍ ଠିକ ଅଛି ଆଉ ମୁଁ ଯାଇକି ଆପଣଙ୍କୁ ଟିକେ ଲଗେଇବି। ଆ ମୁଁ ଗଲେ କଥା ହେବା ଆ ଆଜ୍ଞା ରଖୁଛି ଆଜ୍ଞା ଆଜ୍ଞା ଧନ୍ୟବାଦ।
ଆଜ୍ଞା।